ହାଲୋ।
ହଁ, କଣ କରୁଚୁ?
ଏଇ ବସଚି।
ହୁଁ ଖାଇ ସାଇଲୁଣୁ?
ହଁ ତମେ?
ହୁଁ ନା ନା ମୁଁ ଖାଇନି। ମୁଁ ଆସି ଏଠି ଚୂଡ଼ା ଅଣ୍ଡା ଖାଇକି ବସିଛି। ଗରମ ହଉଛି ମୁଁ ବାହାରେ ବସ୍ ତୁ
ମୁଁ ଘର ଭିତରେ ବସ ଥିଲି ଫୋନ ଦେଖୁଥିଲି ଆଉ ଯୋଉ ଗୋଟେ କଥା କହିବି।
ହଁ, କହ
ଏଇ ଆମର ବୁଲିବା ପାଇଁ ଯିବା ପାଇଁ ଯୋଉ ପ୍ଲାନିଂ କରୁଥୁଲୁ ତ, ସେଇ ବସ ସେଇ କଥା ହଉଥିଲୁ। ଏଇ ରଜ ଆସୁଛି ନା, ରଜରେ ନନ୍ଦନକାନନ ଯିବୁ ବୋଲି ପ୍ଲାନିଂ କରିଥିଲୁ।
ହଁ ହଁ ବଢିଆ ତାହେଲେ ରଜ ଟା ତାର ବୁଲିବାରେ ପଳେଇବ ଆଉ।
ହଁ, ତମେ କୁଆଡେ ଯିବ ବୁଲି।
ମୋର କୁଆଡେ ପ୍ଲାନିଂ ନାହିଁ, ମୁଁ ଖାଲି ଘରେ ପଖାଳ ଭାତ ଖାଇକି ଶୋଇ ପଡବି।
ଚାଲୁନ ଫାଷ୍ଟ ରଜରେ ମୁଭି ଦେଖି ଯିବା।
ଫାଷ୍ଟ ରଜରେ ବା ଆମେ ଡିଉଟି ଯିବା। ଆଉ ଟାଇମ କୁଆଡୁ ହବ, ଆସିଲା ବେଳୁ ବି ସେଟା ହାଫ୍ ଡୁଟି ତ କରିବେନି। ଫୁଲ୍ ଡ଼ିଉଟି ରେ ହିଁ ଯିବ, ଛାଡିବେନି। ହେଲେ ବି ଦେଖିବା, ଯଦି ଫାଙ୍କା ମିଳେ ତାହେଲେ ଟିକେ ପଳେଇବା ଦେଖିଦେଇ ଆସିବା ଆଉ।
ଚାରିଟା ରୁ ଛଅଟା ଯାଇଥିଲେ ହେଇଥାନ୍ତା।
ଏ ରଜରେ କଣ ବାହାରୁଛିି କହନି ଏଇ ଯୋଉ ଆର ସେ ଅନୁଭବ ଆଉ ଅନୁଭବ ର ଗୋଟେ ଫିଲ୍ମ ଆସ୍ ଫିଲ୍ମ ଆସ୍
ଉଁ ଛକି ସୁନ।
ଅନୁଭବର ନା, ହଁ ଆଉ ହଉଛି ଏଲିନା। ଯୋଉ ହଁ। ଅମ୍ଳାନ ସୁପ୍ରିୟା ତାଙ୍କର ଗୋଟେ ଫିଲ୍ମ ଆ
ହଁ, ଇଏ ଯୋଉ ଶିକାର୍।
ହୁଁ, ହଣ୍ଟର।
ଶିକାର ଶି ଅ ହଁ ହଣ୍ଟର୍।
ଅଁ, ସେଇ ଥିଲେ ସେ ତା ଭିତରୁ କୋଉଟା ଦେଖିବା। ଆ ହିନ୍ଦୀ ଫିଲ୍ମ ଆସ ଦେଖିବା ନହଲେ, ବଢିଆ ହେଲେ ହିନ୍ଦୀ ଗୁଡା
ହଁ, ଏଇଥି ପାଇଁ ଯିବା ନୁହଁ ଏମିତି ଆସିଛୁ ବନ୍ଦା ବନ
ଇଲ ହେଇ ଟା ନୁଲୋ ଏ ତେଲୁଗୁ ଫିଲ୍ମ କିଛି ଆସିନି। ବଲିଉଡ ଫିଲ୍ମ ଗୁରା, ଇଏ କଁ ତେଲୁ ଆସିଥିଲା ହଁ ଦେଖିଆ ଆମେ ଗୋଟେ କୋଉଟା ଦେଖିବାକୁ ପଳେଇବା ଟିକେ ଆଉ।
ହଁ, ନହେଲେ କିଛି ନହେଲେ ଶ୍ରୀକ୍ରୀଷ୍ଣା ନା ରାଧା କ୍ରିଷ୍ଣାଙ୍କର ସେଟା ଯୋଉ ନୁହଁ କ୍ରିଷ୍ଣାମ୍ କ୍ରିଷ୍ଣା ଅବତାରମ୍।
କ୍ରିଷ୍ଣା ଅବ କ୍ରିଷ୍ଣା ଅବତାର ସେଇ ଫିଲ୍ମ ଟା ଟିକେ ଦେଖିବାକୁ ମୋର ଇଚ୍ଛା ଅଛି।
ସେଇଟା ପଳେଇବା ଦେଖିବା।
ଏ ସେଇଟା ଯଦି ସେଇଟା ଯୋଉ ଥ୍ରିଡି ଆନିମେସନ ନା କଣ ଏ ମଣିଷ ଭଳିଆ ଆଙ୍କି ହେଇଛି।
ନା ନା ଏଇଟା ମଣିଷ କରିଚନ୍ତି।
ମଣିଷ ନ ନା ଯୋଉ ନରସିଂହା ଯୋଉ ପିଲିଥିଲା ସେଟା ଯୋଉ ଭଳିଆ ସେଇଭଳିଆ କି
ନା ନା।
କଷ୍ଣ ସେଇଟା ଦେଖିବା କୁ ଯିବା।
ହଁ ମୁ ବି ସେୟଆ କରଛି।
ହୁଁ।
ରାଧାକୃଷ୍ଣ ମୂର୍ତ୍ତି ପାଖରେ। ହଁ ମି ସୋୟାବିନ୍ ତରକାରୀ ଆଉ ରୁଟି। ଭଜା ପୋଟଳ ଆଳୁ ଭଜା।
ହଁ ହଁ। ପୋଟଳ ଆଳୁ ଭ ପୁରୀ ଖାଇ ଦେଇଛ?
ନା ନା ମୁଁ କହିଲି ଆ ପୁରୀ ପୁରୀଆ ଆଡେ କେବେ ବୁଲିବାକୁ ଯିବୁ ନା ଜଗନ୍ନାଥ ଦର୍ଶନ?
ଆଉ ମୁଁ ଭାବିଲି ପୁରୀ ଖାଇବାକୁ ଥାବ ପୁରୀ ହଁ ଏବେ ଯାଇନୁ? ଟିକେ ଘର କାମ ଚାଲିଛି ତ ସରିଲା ପରେ ଦେଖିବା ଆଉ ଏବେ ଟିକେ ବହୁତ ଟେନସନ ଅଛି। ଯାଇକି ବି ଶାନ୍ତିରେ ଜଗା ଦର୍ଶନ କରିହବନି। ଆଉ ହଉଛି। ଟିକେ ଇଆଡେ ଟେନସନ ଥିବ ନା ବାପା ସମସ୍ତେ ଇଆଡେ କାମ ଅଛି ତୁ ଯାଇକି ଦର୍ଶନ କରିଆସି ପାରି ବୁ। ବୁଲି ବି ପାରିବୁନୁ ଶଇଲେ। ହଁ ସରିଲା ପରେ ବାପା ହାରିକକା ଦେଖିଆ ଯିବୁ ଆଉ ଯିବାର ଅଛି ଠାକୁରଙ୍କୁ ଦର୍ଶନ କରି। ଅ ଆଁ କଣ କହିଲ?
ପୁରା ପରିବାର ସହିତ ଯିବ ବୁଲିକି ଆସିବ ଭଲ ଲାଗିବ।
ହଁ ହଁ ଭଲ ଲାଗିବ ବୁଲାବୁଲି କଲେ।
ହ ହଁ ଆଉ
ମୁଁ ଘରକୁ ଆସିଲା ବେଳ ହେଇଗଲା ନା ଆଠଟା ବାଜି ଆଉ ଦଶ ପନ୍ଦର ମିନିଟ ଥିଲା। ମା ମାର୍କେଟେ ଏତେ ଯାମେ ମ ମୁଁ ଘରକୁ ଆସିଲା ପରେ ମା ବି ପାଟି ଗଲା ମତେ।
ପରିବା ଆଣିଲ ନା ଆଣିଲନି।
ହଁ ନେଇକି ଆସିଲେ କଣ ନା ଏପଟ ସେପଟ ହେଇହେଇକି। ଶୁଣୁ ମୁଁ ଅଧ କିଲୋ ପରିବା ଆଣିଥାନ୍ତି। ମତେ ସେ କହିଲା ଜହ୍ନି ଆଣିଲି କହିଲା ଚାଳିଶ ଟଙ୍କା ହେଲା ମୁଁ ହଉଛି କହିଥିଲି ଫାଷ୍ଟ କିଲେ ତାପରେ ଅଧ କିଲୋ କରିଦେଇଛି କିନ୍ତୁ ମୋ ମାଇଣ୍ଡ ଟା ପୁରା ମାନେ ଚିଡାଚିଡା ଲାଗିଛି ନା ମାଇଣ୍ଡଟା ଠିକ ନାଇଁ ମୁଁ ତା କଛି ଚାଳିଶ ଟଙ୍କା ଦେଇଦେଇ ପଳେଇ ଆସିଛି। ପଳେଇଆସି ପୁଣି ରେ ଆସିଲି ଗା ସେ ଟିକେ ଏଠି ଥୋଇ ଦେଇଦି ମୁଁ ପୁଣି ସେଠିକି ଗଲାବେଳେକୁ କୁ କଣ କହିଲୁ?
କୋଡିଏ ଟଙ୍କାଙ୍କୁ ବି ଚାଳିଶ ଟଙ୍କା ଦେଇଦେଲ। ହ୍ୟାଲୋ।
ହଁ ତାପରେ ମୁଁ କହିଲି ଯେ ତାକୁ ଚାଳିଶ ଟଙ୍କା ଦେଇଦିି ହଁ ଶୁଭୁନି କି ତତେ?
ହଁ ମୁଁ କହଲିି କୋଡିଏ ଟଙ୍କାକୁଚାଳିଶ ଟଙ୍କା ଦେଇଦେଲା କୋଡିଏ ଟଙ୍କାକୁ ଚାଳିଶ ଟଙ୍କା ଦେଇଦେଲ।
ହଁ ପା ହଁ ହଁ। ମାନେ କିଲୋକୁ ଚାଳିଶ ଟଙ୍କା ମୁଁ ଅଧ କିଲୋ ଆଣିଲି। ତାଙ୍କୁ ଚାଳିଶ ଟଙ୍କା ଦେଇ ପଳେଇଆଇଲି ପୁଣିଉ ଯ ଆସିକି ମୁଁ ଚାଳିଶ ଟଙ୍କା ଦେଇ ଆସିଲି। ପୁଣିଥରେ ଗଲି ଆଉ ହେଇଛି ଯାଇକ ଆଉ ଗୋଟେ କଣ ନେଇ ଆସିଥିଲି ଆଉ ଛୁଇଁ ନେଇ ଆସିଲି ସଜନା ଛୁଇଁ। ହଁ ତାହେଲେ ମାର୍କେଟ ଟିକେ ରଜ ପାଇଁ ଭିଡ ହଉଛି ତ।
ହଁ ଜାମ୍ ରହୁ
କିନ୍ତୁ ଜଲ୍ଦି ଚାହିଁଲେ ବି ଆସିପାରୁିବ ମୁଁ ସେଇଥିପାଇଁ ଚାଲଉ ଘରୁ ଆସିଲା ପରେ ମୋ ମା ମତେ ପାଟିଗଲା।
ହୁଁ ହୁଁ। ଆଉ ଗୁପଚୁପ୍ ଗୁପଚୁପ୍ ଖାଇନ?
ନାଲୋ ଏକାଟିଆ କଣ ଖାଇବୁ? ମୁଁ କାଲି ଆଣିଥିଲି ଘରୁ। ହଁ ମୁଁ ଘରକୁ କାଲି ନେଇକି ଆସିଥିଲି। ଏକାଟିଆ ଖାଇଲିନି। ଘରୁ ନେଇ ଆସିଥିଲି ଖାଇଦେଲୁ ଆଉ। କାଲି ଆମର ହଉଚି ହିଙ୍ଗୁଳା ଯାତ୍ରା ହେଇଯାଇଥିଲା। ଆଇସ୍କ୍ରିମ ଗୁପଚୁପ ଦିଟା ଖାଇ ଦେଇଥିଲୁ, ଯାତ୍ରାକୁ ଗଲେ ଯେମିତି ଖାନ୍ତିନି ଫାଷ୍ଟେ ଆଇସ୍କ୍ରିମ୍ ଗୁପଚୁପୁ।
ହଁ।
ଆମର କାଲି ସେ ଇଙ୍ଗୁଳା ଯାତ୍ରା ହେଇଯାଇଥିଲା।
ହଁ।
ଏଇଆ ଆଉ।
ଆଉ ଘରେ କାମ ସବୁ
ଘରେ ସମସ୍ତେ ମାଆ ଅରା ରୋଷେଇ କରୁଚନ୍ତି ଆଉ ସମସ୍ତେ ଫୋନ ଦେଖିଚନ୍ତି ଆଉ। ହଁ ପବନ ବୋଇଲି ଟିକେ ବୁଲିବାକୁତ କୁଆଡେ ଇଚ୍ଛା ଅଛି, ଦେଖିବା କଣ ହଉଚି। ଖରାଟା ହେଲେ ଟିକେ ନହୁଅନ୍ତା। ଖରାଟା ହେଲେ ବହୁତ
ହଁ ହଉନି, ଦିନେ ଦିନେ ହଁଉନି ବଢିଆ ପାଗ ଦଉଚି। ଦିନେ ଦିନେ ଖରା ହେଇଯାଉଚି।
ସିଏ ହଉଚି ରଜ ପୂର୍ବରୁ ସେମିତିଆ ପାଗ ଦଉଥିଲା। ରଜ ଟା ପାଖେଇ ଆସୁଚି ନା ସେଥିପାଇଁ ଏତେ ଟାଣେ ପାଗ କରିଦଉଚି। ରଜରେ ବି ଦେଖିବ ସେଇଭଳିଆ ଟାଣ ପାଗ କରିବ ଖରା କରିବ। ଲାଷ୍ଟ ରଜକୁ ବର୍ଷ ହବ ଏଇଆ।
ହୁଁ।
ସବୁ ଥରିଆ ପ୍ରାୟ, ଏଇଭଳିଆ କରୁଚି।
ହୁଁ।
ଆଜି ଗଛ ଗୁଡା ବି ଷ୍ଟ୍ରାଇକ କରିଛନ୍ତି ନା କଣ ଟୋଟାଲି ହଲୁନାହାନ୍ତି। ଟିକେ ହେଲେ, ପୁରା ଏମିତି ଉ
କିଏ?
ସମସ୍ତେ ଷ୍ଟ୍ରାଇକ କରିଛନ୍ତି।
ହଁ ଆଜିକାଲି ସମସ୍ତେ ଏସିି ଲଗେଇ ଦେଲେ ନା ଘରେ ଆଉ ଗଛ ଗୁରା ସବୁ
ସେ ରାଗିଯାଇଚନ୍ତି ଆ ଏସି ଲଗେଇକି ସିଏ ଥଣ୍ଡା ହବ ଆମେ କଣ ପାଇଁ ପ୍ରାକୃତିକ ପବନ ଦବୁ। ସେଥିାଇଁ ଷ୍ଟ୍ରାଇକ କରିଚନ୍ତି ଠିଆ ହେଇଚନ୍ତି।
ଗୋଟେ ଗୋଟେ ଗଛ ଡେଲି ଲଗା ଡେଲି ନହେଲା ନାଇଁ ମାସରେ ଗୋଟେ ଲେଖା ଗଛ ଲଗାଇବା କଥା।
ଥିବୁ ଯୋଉ ଜାଗା ମତେ ଯୋଉଠି ଗଛ ଅଧିକ ଥାଏ ମତେ ଭାରି ବଢିଆ ଲାଗେ ସେ ଜାଗା ଟା। ହେ ସେଇଠି ପୁରା ଶାନ୍ତି ଲାଗେ। ପବନ ବି ଅଲଗା ଲାଗେ। ଭାରି ବଢିଆ ଲାଗେ ସେଇ ଜାଗା ଟା। ଆମର ଯୋଉଟି ଏବ୍ ଘର କରି ଚୁ ସେଠି ମୁଁ ଭାବୁଚି ପୁରା ଗଛ ଫଛ ଲଗେଇନି ବଢିଆ ଲାଗିବ। ମୋର ଗୋଟେ ସାଙ୍ଗଟେ ଏଇପଟ ରାସ୍ତାରେ ହେଲା ଟିକେ ଆଗକୁ ଘର କରଚନ୍ତି ତାଙ୍କର ତାଙ୍କ ଘର ଏ କାଠିଆ ତାଙ୍କର ହେପଟେ ହେଲା ମାନେ କେହି ନାହାନ୍ତି ଆଉ ପ୍ରାୟ ଏକାଠିଆ ତାଙ୍କର ଚାରିପଟ ଜାକ ଗଛ ଲଗେଇ ଦେଇଚନ୍ତି କେତେ ବଢିଆ ଲାଗୁଥିବ। ପଛଆଡୁ ହେଲେ ଛାଇ ଟା ଯୋଉ ହୁଏ ସେଇଟାଭାରି ବଢିଆ ଲାଗେ।
ହଁ।
ସକାଳୁ ଉଠିକି ବସିକି ବଢିଆ ଲାଗିବ। ସବୁ ଟାଇମ ଗୁଡା ବଢିଆ ଲାଗିବ ଗଛ ଥିଲେ। ସୁନ୍ଦର ଲାଗେ। ମତେ ତ ବଢିଆ ଲାଗେ। ମାନେ ସେଠି ବସିକି ପଡିିପାର, କଣ କହିଲୁ?
ସାଡେ ଛ ଟା ହେଲାଣି କଣ ଖାଇନ?
ସାଢ଼େ ନଅ ଟା ମାମ ଖାଇଲ ଲା ବେଳକୁ ହେଇଯାଉଚି ଦଶଟା ସାଢେ ଦଶଟା। ଶୋଇଲା ବେଳକୁ ହେଇ ଯାଉଚି ଏଗାରଟା ସାଢେ ଏଗାରଟା।
ହୁଁ।
ସେ ଗରମ ହଉଛି ବୋଲି ବସି ବସି କଣ ହଉଛି ଜାଣିଛୁ ନା ଆମେ ହଉଛି କଣ କହନି ଏଇ ଖିନା ଫୋନ ଦେଖୁଛୁ ଦେଖୁଛୁ ଶୋଇପଡୁଚୁ। ଉଠିକି ଖାଇବାକୁ ଆଉ ଇଚ୍ଛା ହଉନି ଏତେ ବାଧୁଛି ଯେ। ସେଥିପାଇଁ ପୁଣି ଲାଷ୍ଟକୁ କଣ କରିବୁ ନ ଖାଇଲେ ଭୋକ ହବ। ମୁଁ ଉଠିକି ଖାଇକି ଶୋଇଉଛି ଆଉ ତୋର ନେଟୱର୍କ ପାଉନି।
ହଁ।
ହ୍ୟାଲୋ।
। ହଁ ଭିତରେ ଅଛି ତ ଘର ଭିତରେ। ମତେ କିନ୍ତୁ କ୍ଲିୟର ଶୁଭୁଚି।
ତମର ଖାଇ ସାରିଲେଣି ସମସ୍ତେ।
ନା ମୁଁ ଖାଇସାରିଲିଣି ମା ଏ ବୋଉ ହେରିକା ଖାଉଛନ୍ତି ମା କୁ ଖାଇବାକୁ ଦଉଥିଲେ।
ଓହ ବାସନ ରାତିରେ ମାଜୁଛନା ସକାଳୁ ରଖ।
ରାତିରେ।
ହୁଁ। ଆଗରୁ ଦିନରେ ପ୍ରାୟ ମାଜୁଛନ୍ତି ଏ ରାତିରେ ମାଜିଦେବୁ। ସକାଳୁ ଲେଟରେ ଉଠିଲା ବେଳୁ ଆଉ ଇଚ୍ଛା ହବ ନା ମାଜି ଦେଇକି ଶୋଇପଡୁ ସେ ଯେ ଭଲ।
ବୋଉ ମାଜି ଦିଏ ସ ଯେତେବେଳେ ଖାଇବେ ସେତେବେଳେ ସାଙ୍ଗେ ସାଙ୍ଗେ ବାସନ ମାଜି ଦିଏ ରଖେନି।
ହଁ ଆମେ ବି ସେଇୟା କରୁଛୁ ଖାଇ ଦେଇକି ଏକାଥରେ ମାଜି ଦଉଛୁ।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
। କିନ୍ତୁ ଆଗରୁ ପ୍ରାୟ କଣ କରନି ସକାଳୁ ରାତିରେ ଖାଇଦେବେ ରଖିବେ ବାସନ ସକାଳୁ ପୁରା ଗୋଟେ
ତାଣ୍ଡିଆ ହଁ ହଁ
ମାଣ୍ଡିଆରେ ହାଣ୍ଡିଏ ବାସନ।
ପ୍ରାଏ ଏମିତି କରନ୍ତିତ।
ହୁଁ।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
ଆଉ ଆଉ କଣ କହ।
ହେଇଗଲା।
ଆଉ ତୁ ଯା କଣ କରିବୁ ମୁଁ ରଖୁଚି ଆ ଯାଉଚି ନହେଲେ ଖାଇଦେଇକି ଶୋଇପଡିଆ ଆଉ।
ହଉ।
ହଉ।